ସାର୍ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା।
ଆଉ କଣ ଖବର ଆପଣଙ୍କ ହାଲଚାଲ ସେପଟେ କଣ କେମିତି।
ଭଲ ମ୍ୟାଡ଼ମ୍ ଭଲ।
ଆଉ ଆପଣଙ୍କ ଆଡେ ଏବେ ନା କ୍ଲାଇମେଟ କେମିତି ହେଇଛି ଖରା ନା ବର୍ଷା ନା କଣ।
କାଉଁଳିଆ ପାଗ ହେଇଚି।
କାଉଁଳିଆ ପାଗ ବର୍ଷା ହଉନି।
ନା ବ ଖରା ହେଇଥିଲା ପ୍ରବଳ ଜୋରେ ସକାଳେ ଆଉ ତା ପରେ ଗୋଟେ ପାଖରୁ ସାଢ଼େ ବାରଟା ଖଣ୍ଡ ପରଠୁ ତ ଜୋରେ ଘୋଟି ଆଇଲା ମେଘବାଦଲ। ଲାଗିଲା ଯେମିତି ବର୍ଷା ହବ ଦେଖିଲା ବେଳକୁ ବର୍ଷା ନାହିଁ ଖାଲି କାଁଳକି ରଖିଛି ଆଉ।
ଓହୋ ନାଇଁ ଭାରି ଜୋରସେ ଯୋଉ ଖରା ଗରମ ହଉଥିଲା ଏ ବର୍ଷା ଏଇଠି ଟିକେ ଦି ଦିନ ଖଣ୍ଡ ହବାରୁ ଟିକେ ହାଲକା ଅଛି। ଆଉ ଇଏ ବର୍ଷା ଟିକେ ନହଲେ ଇଏ ପୁରା ମଣିଷ ମରିଗଲା ଭଳିଆ ଲାଗୁ ଥିଲା ଆଉ ଆଉ।
ଆପଣଙ୍କ ଘରେ ଏସି ନାହିଁ କି?
ହଁ ଏସିି ଅଛି ଏସି ରେ ଆଜ୍ଞା କେତେ ବସିବା ଥଣ୍ଡା ଧରିବନି।
ନା ନା ଏସି ରେ ଆପଣ ରଖିଦେବେ ଉଁ ଯୋଉ କୋଡ଼ିଏ କରି ରିକି ନହେଲେ ଏକୋଇଶି କରିକି ଅଟୋ ମୋଡ୍ କରିଦେବେ କରିଦେଇକି ଫ୍ୟାନ୍ ଟା ହାଲକା ଚଲେଇ ଦେବେ।
ଆଜ୍ଞା।
ଅଟକଟ ହବ କୁଲିଙ୍ଗ ରହିବ ଆରାମ ଲାଗିବ।
ହଁ ହବ ଭୋଲଟେଜ ବି ସେମିତି ରହିବା ଦରକାର ଅତ୍ୟଧିକ ଖରା ଗରମ ହେଲା ବେଳକୁ ବହୁତ ଲୋକ ଏସି ଲଗେଇଦେଲା ବେଳକୁ ଏରିଆରେ ମାନେ ଭୋଲଟେଜ୍ ଟ୍ରିପ୍ ହଉଛି ସେମାନେ ଲାଇନ ବି ଅଧବେଳେ ରହୁନି କଟି ଯାଉଛି। ଏ ସବୁ କ୍ଲାଇମେଟ ହେଲା ବେଳକୁ ଆଉ କଣ କରାଯିବ ଆଉ। ଯାହା ହଉ ଟିକେ ବର୍ଷା ପାଗ ଟିକେ କୋହଲା ପଡିଗଲା। ତଥାପି ସେମିତି କବାକୁ ଗଲେ ଜୁନ ମାସ ଏଣ୍ଡ ହେଲାଣି ଆଉ ବର୍ଷା କାହିଁ। ବର୍ଷା ଟିକେ ଆକ୍ଚୁଆଲି ରେ ହବା କଥା।
ଏ ବର୍ଷ ନିଅଣ୍ଟ ହବ ବା। ଭଉଣି ଜାଣି ନାହାନ୍ତି।
ନା ବା କନ୍ ହେଇଚି କି?
ଏଲେ ନିନୋ ସୁପର୍ ଏଲେ ନିନୋ।
ଆଚ୍ଛା ଆଚ୍ଛା ହଁ ହଁ ଶୁଣିଥିଲି ଟିକେ ନ୍ୟୁଜ ଦେଖିଥିଲି ଟିକେ ହୁଁ।
ସେ ଏଲେ ନିନୋ ଯୋଉ ହଉଛି ଏଲେ ନିନୋ ଯୋଗୁ ବର୍ଷା କମ୍ ହବ ଖରା ଗରମ ଅଧିକା ହେବ। ଆଉ ନିଅଣ୍ଟ ରହିବ ପାଣିର ନିଅଣ୍ଟ ରହିବ।
ହୁଁ।
ହୁଁ।
ଓହୋ ଆଉ ଆଜି କଣ ଖାଇଛନ୍ତି
ସକାଳେ କିଛି ଖାଇନଥିଲି ସକାଳେ ଖାଲି ଚା ଟିକେ ପିଇଥିଲି ବରଟାରେ ଯାଇକି।
ଆଚ୍ଛା କାଇଁ ସକାଳୁ ଜଳଖିଆ ଖାଇନଥିଲେ କି।
ଛାଡ ଆଜ୍ଞା ଘରେ କଣ କେହି ତ ନାହାନ୍ତି।
ଓହୋ। ଆ ବାହାରେ ଖାଇ ଦେଇଥାନ୍ତେ ସକାଳୁ ଆକ୍ଚୁଲରେ ଖାଲି ପେଟ ଅ।
ଗ୍ୟାସ ମିଲୁନେଇ ଖରାବେଳେ ହୋଟେଲରେ ଖାଇ ଦେଇଚି।
ହୁଁ।
ଆଜି ଗୁରୁବାର ବୋଲି ଖାଲି ଚିକେନ ଖାଇପାରିଲି ନି ଆଉ।
ଆଚ୍ଛା।
ସାଧା ପଖାଳ ଖାଇଦିଏ।
ସାଧା ଆପଣ ଦହି ପଖାଳ ଖାଆନ୍ତିନି କି?
ଦହି ଆଲଜିକ୍ ମୋର।
ଓହୋ ଦହି ନା ଦହି ପଖାଳ ଖରାଦିନେ ସେ ତାର ଟେଷ୍ଟ ଅଲଗା। ଯୋଉ ମାନଙ୍କୁ ଦହି ପସନ୍ଦ ସେମାନେ ଖାଇବେ ଆଉ।
ଆଜ୍ଞା ଆଜ୍ଞା ଯୋଉମାନେ କ୍ଷୀର ପସନ୍ଦ କରନ୍ତି ସେ ସବୁ ଖାଇବା ଆମେ କ୍ଷୀର ଏତେ ପସନ୍ଦ ନୁଁହ ଆମର ଟିକେ ଛେନାକାକରା ଟିକେ ବେଳେବେଳେ ଖାଉ ନହେଲେ
ଓହୋ ଆପଣ କ୍ଷୀର ଛେନା ଦହି ଏଗୁଡା ପସନ୍ଦ କରନ୍ତିନି ନାଇଁ କି?
ଛେନା ଟିକେ ମୋର ପସନ୍ଦ ମାନେ ଛେନାଟା ଟିକେ ସେମିତି ପ୍ରପଲି ପ୍ରପଲି ରେସିଓ ରେ ହେଇଥିବ
ପନିର ଖାଆନ୍ତି ନା ଆପଣ?
ସେଇଟା ଆଜ୍ଞା ଛେନାତ ହେଲେ ପନିର ହବ ନା।
ହଁ ହଁ।
ହଁ ଆଉ ଏଇ ଯେଉ କିଣା ଛେନା ମୋତେ ଭଲ ଲାଗେନା ମ। ପୁରା ଦେଶୀ ଯୋଉଁ କ୍ଷୀରର
ଆପଣ ପ୍ୟାକେଟ୍ ପନିର ଆପଣଙ୍କୁ ମାନେ ପ୍ୟାକେଟ ପନିର ଦେଖିବେ ସେଗୁଡା ଭେଜାଲ ଭଲ ଲାଗିବନି।
ସେଇ କଥାପା କହୁଛି ମୋତେ ଆଜ୍ଞା କେବଳ ହୋଉଛି ଦେଶୀ କ୍ଷୀରରେ ଯୋଉଁ ହଉଛି ଆପଣଙ୍କର ଛେନାଟା ସେଇ ଛେନାର ପନିରଟା ମୋତେ ଭାରି ସ୍ୱାଦ ଲାଗେ।
ନା ସେଇଟା ଆକ୍ଚୁଲିରେ ଭଲ ଲାଗେ ମାନେ ସେଇଟା ଯୋଉମାନେ ଦିଅନ୍ତି ଦେଖିବେ ଯୋଉ ଗାଙ୍ଗୁରାମରେ ମି ମିଠା ଦୋକାନରେ ସବୁ ମାନେ ପନିର କାଟିକି ଦିଅନ୍ତି ସେ ପନିରଟା ଫ୍ରେଶ।
ନା ସେଗୁଡ଼ାକ ସବୁ
ସେ ବି ଯୋଉ ଛେନା କଥା ଆପଣ କହୁଛନ୍ତି ତା ଦେହରେ ବି ଆଜ୍ଞା ଭେଜାଲ କରିଦେଲେଣି।
ନା ନା ଆପଣ ଆପଣ ଶୁଣନ୍ତୁ ବୁଝିପାରିବେନି ଛାଡନ୍ତୁ।
ମିଠା ପସନ୍ଦ କରନ୍ତି ନା ଆପଣ?
ହଁ।
ଆଉ ଆଉ ଯୋଉ ଖାଇଲେ ପଖାଳ ଖାଇଲେ ପଖାଳ ର ସାଇଟ ରେ କଣ ସାଇଟ ଆଇଟମ କଣ ଥିଲା?
ପଖାଳରେ ଥିଲା ଭଜା ଆଉ ଏଇ ଛେଚା ମେଚା ଆଉ ତରକାରି ଏମିତି ସବୁ ଥିଲା ଆଉ।
ଓହୋ ନା ସେ ଛେଚା ମେଚା ଆଇଟମ ଗୁଡାକ ପଖାଳରେ ଭଜା ଦଳା ଚକଡଡ଼ା ଏଗୁଡା ଟିକେ ଆଳୁ ଭର୍ତା ଏଗୁଡା ଟିକେ ଟେଷ୍ଟ ଲାଗେ ଖାଇବାକୁ। ହୁଁ ହୁଁ।
ଆଞା।
ଏଇଭଳିଆ ଆଉ ଜା ହୋଉ ବର୍ଷାଟା ହେଇଗଲା ଶାନ୍ତି ଆପଣ ଖାଇବାକୁ ଆଉ କଣ ଭଲ ପାଆନ୍ତି ମସରୁମ ଭଲ ପାଆନ୍ତି ନା ଖାଇବାକୁ? ଆପଣ ବେଶୀ ଟିକେ ସାଧା ଭଲ ପାଆନ୍ତି ନା ଆପଣ ଟିକେ ନନଭେଜ ଟା ଟିକେ ମାନେ ନ ଭେଜ ନା ନନ୍ ଭେଜ ପସନ୍ଦ ଆପଣଙ୍କର?
ଚିକେନ ଟା କଶା ହେଇକି ହେଇଛି ଟିକେ ଭଲ ଲାଗେ।
ମାନେ ବିନା ଆଳୁରେ ଆଳୁ ଫାଳୁ ପଡି ନଥିବ ନାଇଁ କି।
ନା ନା ନା। ମୋ ମା କରେ। ସେରା ଭାରି ବଢିଆ ଲାଗେ ପୁରା କଷି କି କରିକି ଦିଏ।
ଆଜ୍ଞା ଆଜ୍ଞା।
ସେଗୁଉଡା ଖାଏ କାଲି ବୁଧୁ ବାର ଟା ଭଲ ବାର ଥିଲା ଆଁଇଶ ବାର୍ ଟା ଖାଲି ଖାଇପାରି ଲିନି। ମନ ଟା କଷ୍ଟ ହେଲା ଉଁ ପଳେଇଥିଲି ଗୋଟେ କାମରେ ଆଉ। କୁଲର ସୁବିଧା ହେଲାନି ଖରା ଜୋର ହଉଥିଲା ତ। ଟିକେ ଖାଇବା ସୁବିଧା ହେଲାନି। ମନ୍ଦିର ରେ ଗୋଟେ ଖାଇଲି ଯେ ସେଠି ଡାଲମା ନାଇଁ ତ ପାଏସ ନାହିଁ ଛାଡ଼ନ୍ତୁ ଜୋଉ ହିନ ସ୍ତା ଅବସ୍ଥା।
ନା କାଲି ତ ଆକଚୁଆଲି ରେ ନନ୍ଭେଜ ବାର ଥିଲା ମାନେ ମନ୍ଦିରରେ ତ ଆଭେ ଲେବୁଲ ହବା କଥା।
ନ ଥିଲା ଆଉ ସମୟ ବେଳେ ବେଳେ। ସପେକ୍ଷ ହୁଏ ନି ଆଗ ସେଥିପାଇଁ ମୁଁ ଭାବୁଚି ବା ସାଆ ହେବି ପରିବାର ନକଲେ ଆଉ ହବନି। ଆଉ ବ୍ୟାଚେଲର ଲାଇଫ୍ ରେ ବଡ ପ୍ରସ୍ତଉଚି ଏଇନା।
ହୁଁ।
ନିଯକୁ ତ କରିବା ସମ୍ଭବ ହଉନି କିନ୍ତୁ ନିଯୁକୁ କରିବା ସମ୍ଭବ ହଉନି। ଘରେ ଦେଖଛନ୍ତି ଝିଅ ଫିଅ ଦେଖୀବା ଘରେ
ଆପଣ ମାନେ କଣ ରାତିରେ ଭାତ ଖାଆନ୍ତି ନା ରୁଟି ଖାଆନ୍ତି।
ନାଇଁ ମୋ ମାଆ ଥିଲାବେଳେ ମୁଁ ଭାତ ଖାଉଥିଲି।
ଆଜ୍ଞା ଆଜ୍ଞା ମା ଚାଲିଗଲା ପରେ ଯାହା ବି ହେଲେ ଖାଇଆକୁ ଟିକେ ଅସୁବିଧା ହଉ ଥିବ ଆଉ।
ଆଜ୍ଞା ଆଜ୍ଞା ସୁବିଧା ହଉନି ରୁଟି କରି ଖାଉଛି ଆଜ୍ଞା ଆଉ।
ଓ ହୋ ଯା ହଉ ରୁଟି ତ କରି ପାରୁଛନ୍ତି କରିକି ଖାଉଛନ୍ତି ନିଜେ ରୋଷେ
ହଁ ମୋ ମା ସେତିକି ଶିକ୍ଷା ଦେଇଛି ଆଜ୍ଞା ଆମକୁ ଏମିତି ଗଢ଼ିଚି। ଆମେ ମାନେ ନିଜ କାମ ମାନେ ଆମେ କେତେବେଳେ କାହା ଉପରେ ଡିପେଣ୍ଡ ଣ୍ଡ ହବୁନି ଇଚ୍ଛା ହଉଛି ଏୟା କରି କି ଖାଇବୁ ମାନେ ଖାଇବୁ।
ଆପଣ ନନ୍ଭେଜ ରେ କଣ ଭଲ ପାଆନ୍ତି ଖାଇବାକୁ।
ଆଜ୍ଞା ଆପଣକୁ ବା କହିଲି ଆପଣ ବୁଝୁ ନାହାନ୍ତି ଶୁଣୁ ନାହାନ୍ତି ନା କଣ। କହିଲି ପରା ଆଜ୍ଞା ଚିକେନ କଷାଟା।
ଚିକେନ କଷା ମଟନ କେତେ ଭଲ ପାଆନ୍ତି।
ନା ନା ମତେ ମଟନ୍ ଜମା ଆଦୌ ବି ଭଲ ଲାଗେନା ହୁଁ ହୁଁ ହଁ ହଁ।
ହଁ ଜଣା ପଡୁଛି ଆଉ ଆପଣଙ୍କ ର କଥାରୁ ଆଉ ଘରୋଇ ଖାଇବା ଟା ଆଉ।
ବେଳୁ ରୁ ବେଳୁ ରୁ ମା ପାଖରେ ରହୁଥିଲୁ ତ।
ଆଛା ଆଚ୍ଛା ଆଉ ଇଏ ବାହାର। ଖାଇବା ଫାଷ୍ଟ ଫୁଡ ଏଗୁଡା ସବୁ କେମିତି କଁ ପସନ୍ଦ କରନ୍ତି ନା ପସନ୍ଦ କରନ୍ତିନି।
ମୁଁ ଫାଷ୍ଟ ଫୁଡ଼୍ ପସନ୍ଦ କରେନି କି ସେ ଲୋକଙ୍କୁ ପସନ୍ଦ କରେନି।
ଆଚ୍ଛା ଆଚ୍ଛା।
ଜଙ୍କ ଫୁଡ୍ଟା ହେଉଛି ଆଜିର ସମାଜକୁ ନଷ୍ଟ କରୁଛି ସବୁ ରୋଗ। ବୈରାଗ ଆଉ ମାନେ ମୋଟା ପଣ। ଆଉ ବିଭିନ୍ନ ସମସ୍ୟା ସବୁ ଆକଚୁଆଲି ସେଇ ଜିନିଷରୁ ହେଇଛି ଆଉ କିଛିନାଇ।
ହୁଁ ହୁଁ।
ବଝିହଉଛି ‌ନା ଏମାନଙ୍କୁ ଖାଇବା କଥା ନୁହଁ ଲୋକଙ୍କୁ ‌ଖାଲି ବୁଝଉଛୁ। ସାଙ୍ଗ ମାନଙ୍କ ଭିତରେ ସମସ୍ତିଙ୍କୁ ସବୁବେଳେ ବାରଣ କରୁଛୁ।
କଁ ଖାଇବେ। ଆଉ ଶ୍ରାବଣ ମାସ ବା ଟା ମାସେ ଟେ ଲୋକେ ପୁଣି ବନ୍ଦ ହେଇଯିବେ। ସବୁ ଶ୍ରାବଣ ମାସରେ ଛାଡି ଦିଅନ୍ତି ନା ଆଇଁଷ ବହୁତ। ଛି ଲୋକ ଶ୍ରାବଣ ମାସ ଛାଡି ଦିଅନ୍ତି।
ଗୁରୁବାର ଆଜ୍ଞା। ଶୁଣନ୍ତୁ ଗୁରୁବାର ଲୋକ ବି ଚିକେନ୍ ମଟନ୍ ଖାଉଛନ୍ତି। ବୁଝିଲେକି। ଆଚନ ଶ୍ରାବଣ ମାସରେ ଛାଡ଼ିଦେବେ ଶ୍ରାବଣ ମାସରେ ଯେଉଁମାନେ ମାନସିକ ରଖିଥାନ୍ତି ବେସିକାଲି ସେଇମାନେ ଛାଡ଼ଦିଅନ୍ତି। ଯୋଉମାନଙ୍କର ମାନସିକ ନାହିଁ। ସେ କାଇଁ ଆଜ୍ଞା ଛାଡିଵେ।
ଆଜ୍ଞା।
ଯାହାର ବେ ସୁବିଧା ନାହିଁ। ମୁଁ ଏଇ ରହୁଚି ବ୍ୟାଚଲର ଲୋକ। ହେଇପାରିଲାନି ଖାଇଲିନି। ମୁଁ ଗତକାଲି ବୁଧବାର ଖାଇପାରିଲିନି। କଣ କରିବି ସେମିତିଆ ବେଳେ ବେଳେ ହେଇଯାଏ।
ରାତୀରେ କଣ ହେଲା ରାତିରେ କାଇଁ ଖାଇପାରିଲେନି।
ଏ ରାତି ଛାଡ଼ନ୍ତୁ ଆଉ କଣ କହିବି। କହିଲିପା ଆଜ୍ଞା ଏକୁଟିଆ ଲୋକ। ଆଉ ସୁବିଧା ହେଇପାରିଲାନି। କିନ୍ତୁ ବ୍ୟସ୍ତତା କାର୍ଯ୍ୟ ବ୍ୟସ୍ତତା ଭିତରେ ରହଗଲି ଆଉ ହେଇପାରିଲାନି ଆଉ। ନିଜେ ନମରିଲେ ଆଜ୍ଞା କଣ ସ୍ୱର୍ଗ ଦେଖିବେ।
ନା ସେମିତି କଣ ହବ ହୁଁ। କିନ୍ତୁ ଆପଣ ଏଇ ବିଜି ଭିତରେ କଣ କରିବେ ବାହାରେ ଖାଇବାକୁ ପଡିବ ଆଉ ନ ଖାଇଲେ ତ ନହବ। ହୁଁ। ନା ଅଛି ବହୁତ ଜାଗାରେ ହୋଟେଲେ ରେ ଖାଇବାକୁ ବି ଭଲ ମିଳୁଛି ପୁରା ଘରୋଇ ଖାଇବା ଭଳିଆ ଲାଗିବ ଖାଇବା ଟା ପୁରା କିନ୍ତୁ ଘର ଖାଇବା ଅପେକ୍ଷା ବାହାର ଖାଇବା ଯାହାବି ହେଲେ ଡିଫରେନ୍ସ ରହିବ। ଆଉ। କଣ କରାଯିବ ଆଉ ଏଆକୁ ନେଇକି ଯାହା ଯେମିତି। ଖାଇବେ ଆଉ। ଆଉ ସକାଳେ ଆଜି କିଛି ଜଳଖିଆ କରିନଥିଲେ ବୋଧେ ଆପଣ। ଖାଲି ଚା ଖାଲି ଚା ପିିଇଲେ ପେ ଟ ଫେଟ ଗ୍ୟାସ୍ କରିଦବ ନା।
କଷ୍ଟ ହୋଉଛି କଣ କରିଵି ଯେତେବେଳେ ନାହି ଆଉ।
ଓ ଏବେ ଖରା ଗରମ କମି। ଏ ହେଲା ଆଗକୁ ଖାଇବା ପିଇବା ସବୁ ରେଡି କରିଦେବେ ଆଉ। ଭଲ ହୋଟେଲେ ଦେଖି ଖାଇଦେଲେ ହଁ ଭଲ ହୋଟେଲେ ଦେଖି ଖାଇଲେ ଶା ନ୍ତି ଲାଗିବ।
ହୋଟେଲ ନୁହେଁ ଆଜ୍ଞା ଫ୍ୟାମିଲି ରହିଥିଲେ ଭଲ ଫାମିଲି ନ
ହୁଁ।